ହଁ ବନ୍ଧୁ ଭଲ ଅଛନ୍ତି ଆପଣ ଆଗ କଣ କରୁଚନ୍ତି ପଚରିବା। ଛାଡି ଭଲ ଅଛନ୍ତି ନା ନାଇଁ କେଇଆଣି ପଚାରିଲେ?
ନା ଆଗ ଦେହ ପା କଥା ଭଲ ରଖିବା ନା? ଆଗ ଦେହ ଭଲ ରହିଲେ ମନ ଭଲ ରହିବ ସବୁ ଭଲ ରହିବ। ତାପରେ ଆପଣ ଭଲ ରହିବି ପାରିବେ ଆପଣ କେମିତି ଅଛନ୍ତି ସେଟା ମୁଁ ସେଥିପାଇଁ ପ୍ରଥମେ ପଚାରିଲି।
ହଁ ତାହା ବି ଠିକ୍ କଥା ମୁଁ ମୋର୍ ତ ବୋହୁତ୍ ଭଲ ଅଛି କିନ୍ତୁ ବର୍ଷା ଟିକେ ହୋଉଥିବାରୁ ତ ଟିକେ ଥଣ୍ଡା ଲାଗି ରହୁଛି ଆପଣଙ୍କ ଦେହ କେମିତି ଅଛି?
ଆଜ୍ଞା ମୋ ଦେହ ବି ବହୁତ ଭଲ ଅଛି ବର୍ତ୍ତମାନ ସେଇ ଥଣ୍ଡା ରେ ମୁଁ ଟିକେ ବର୍ଷାରେ ଓଦା ହେଇଯାଇଥିଲି ଦି ତିିନ ଥର ତ ସେ ସେଥିପାଇଁ ମୋର ଟିକେ ଦେହ ଅସୁସ୍ଥ ଅଛି ବର୍ତ୍ତମାନ ମୁଁ ବୈଦ୍ୟଙ୍କ ପାଖକୁ ନେଇକି ଔଷଧ ଖାଇଛି ମଧ୍ୟ।
ହଁ ହଁ ଆପଣଙ୍କୁ ବି ମଧ୍ୟ ଦେହ ଖରାପ ଅଛି ହଉ ଆପଣ ଟିକେ ଯତ୍ନ ଦ ନିିଅନ୍ତୁ ଆଉ କୁହନ୍ତୁ କଣ କରୁଛନ୍ତି ବର୍ତ୍ତମାନ।
ବର୍ତ୍ତମାନ କିଛି ନାହିଁ ବର୍ତ୍ତମାନ ମୁଁ ଯାଇଥିଲି ଟିକେ ମୋ ଭାଇଙ୍କୁ ଅ ତାଙ୍କ କାମରେ କାର୍ଯ୍ୟ କ୍ଷେତ୍ରରେ ଛାଡିବା ପାଇଁ ସେଠାରେ ମୋ ଭାଇଙ୍କୁ ଛାଡ଼ିକି ଆସି ବର୍ତମାନ ବନ୍ଧୁଙ୍କ ଘରେ ଟିକେ ଅଛି ମୁଁ।
ଆପଣଙ୍କ ଭାଇ ଠିକ ଅଛନ୍ତି ତ ବର୍ତ୍ତମାନ।
ହଁ ଏବେ ମୋ ଭାଇ ବର୍ତ୍ତମାନ ବହୁତ ଭଲ ଅଛି ବର୍ତ୍ତମାନ କର୍ମ କ୍ଷେତ୍ର କୁ ଆଜି ବ। ପ୍ରଥମ ଦିନ ପାଇଁ ସେ ଯାଇଛି ଅ ସିଏ ଏବେ ଅ ଜଲଦି କୋଭିଡ୍ ହେଲାଣି ଓଃ ଔଷଧ ମଧ୍ୟ ସେ ନୋଉଛନ୍ତି ଏବେ ବର୍ତ୍ତମାନ୍।
ତାହା ବି ଠିକ୍ କଥା ମୁଁ ମଧ୍ୟ ଶୁଣନ୍ତୁ ଦୁଃଖିତ ଅନୁଭବ୍ କରିଥିଲି ଆପଣ ପୁନ୍ ପୂର୍ବ ଥର ଯେତେବେଳେ ମତେ କହିଥିଲେ। ଆପଣଙ୍କ ଭାଇଙ୍କର ଦେହ ବିଷୟରେ।
ଆଜ୍ଞା ମୁଁ ପୂର୍ବ ଥର ଆପଣଙ୍କୁ କହିଦେଇଥିଲି ବି ଯେ ମୋ ଭାଇଙ୍କର ଟିକେ ଦୁର୍ଘଟଣା ଜନିତ ଯୋଗୁ ତାଙ୍କର ଟିକେ ହାଡ଼ ଭାଙ୍ଗି ଯାଇଛି ତ ସେଥିପାଇଁ ସେ ବହୁତ ଅସୁସ୍ଥ ଥିଲା ବର୍ତ୍ତମାନ ଭାଇ
ତାହା ଶୁଣି ମତେ ମଧ୍ୟ ଭାରି ଖୁସି ଲାଗିଲା ଆଉ ଆପଣ କଣ ଖାଇବା ପିଇବା କଲେଣି ନା ନାହିଁ?
ନା ବର୍ତ୍ତମାନ୍ କିଛି ଖାଇବା ପିଇବା ହୋଇନାହିଁ ମୁଁ ଭାବୁଚି ସନ୍ଧ୍ୟା ଛଅଟା ପରେ ମୁଁ ବାହାରୁ କିଛି କିଣି ଆଣିି ଖାଇଦେବି ବୋଲି ମତେ ଭୋକ ବି ଲାଗିଲାଣି।
ଆପଣଙ୍କର ତ ଦେହ ଖରାପ୍ ଆପଣ ବାହାର ଖାଦ୍ୟ କାହିଁକି ଖାଉଚନ୍ତି ଘର ଖାଦ୍ୟ ଖାଉନାହାନ୍ତି?
ମୁଁ ବର୍ତ୍ତମାନ ଘରେ ନାହିଁ ମୁଁ ମୋ ବନ୍ଧୁଙ୍କ ଘରେ ଅଛି ସେ ସେଥିପାଇଁ ମୁଁ ଘରକୁ ଟିକେ ଯାଇନାହିଁ ମୋ ଦେହ ଅସୁସ୍ଥ ଲାଗୁଛି ଏପଟେ ମୋ ଭାଇଙ୍କୁ ଆଣିବା କୁ ଯିବି ସେଥିପାଇଁ ମୋ ଘରକୁ ଗଲି ନି ମୁ ଏଇ ବନ୍ଧୁଙ୍କ ଘରେ ରହିଗଲି ମୁଁ ଖାଇବି ଆଉ କିଣିକି ଆଉ ଆପଣଙ୍କର ଶବ୍ଦ ଆସୁଛି ଆପଣ ଟିକେ କୋଉ ଜାଗାରେ ଅଛନ୍ତି କି?
ହଁ ହଁ ମୁଁ ଟିକେ ବାହାର ଜାଗରେ ଅଛି ମୁଁ ଯାଉଛି କଥା ହଉଛି ଆପଣ କୁହନ୍ତୁ? ଵତମାନେ ଆପଣ କହିଚାଲନ୍ତୁ ମୁଁ କହୁଛି ଆଉ।
ଆଜ୍ଞା ଆପଣଙ୍କ ଟିକେ ଶବ୍ଦ ଆସୁଥିଲା ତ ଆପଣଙ୍କର ଭଏସ ଟିକେ ଭଲ ଶୁଭା ଜାଉନଥିଲା ସେଥିପାଇଁ ମୁଁ ଆପଣଙ୍କୁ ଜଣେଇଦେଲି।
ତା ବି ଠିକ କଥା ଆପଣ ବି ଜଣେଇଲେ ବି ଆମେ ଜାଣିପାରିବୁ ଯେ ଅସୁବିଧାଟି କଣ ହଉଛି। ଆଉ କୁହନ୍ତୁ ଆପଣ କୁଆଡେ ବୁଲାବୁଲି କରିବାକୁ ଯିବେନି ସାଗର ଆଡକୁ?
ଆଜ୍ଞା ଆମେ ଶୀତ ଦିନ ଆଡକୁ ଭାବୁଛୁ କୁଆଡେ ବୁଲିବାକୁ ଯିବୁ ବୋଲି ଯଦି ଶୀତ ଦିନ ଆଡକୁ ନ ଗଲେୁ ବର୍ଷା ଦିନ ବାହାରି ବି ଯିବା ପାଇଁ। କିନ୍ତୁ ବର୍ଷା ଦିନେ ଭାବୁଛୁ ବହୁତ କାଦୁଅ ହୁଏ ତ ସେଥିପାଇଁ କାଳେ ପାହାଡ ଏରିଆକୁ ଗଲେ କିଛି ଅସୁବିଧା ହବ। ସେଥିପାଇଁ ଆମେ ଭାବୁଥିଲୁ ଯେ ଶୀତଦିନେ ଯିବୁ ବୋଲି।
ଠିକ ଅଛି ଠିକ ଅଛି ଆପଣ ଆଉ ତ ଯାଆନ୍ତୁ ସେତେଦିନ ଦେଖନ୍ତୁ ଆମକୁ ଡାକିବେ ଆ ମୁଁ କଣ ଶୁଣିଲି ଯେ ଆପଣ ଭୋଜି କରିବା ବିଷୟରେ କହୁଥିଲେ ମୋର ଏକ ବନ୍ଧୁକୁ
ଆଜ୍ଞା ମୁଁ ଆପଣଙ୍କ ଏକ ବନ୍ଧୁଙ୍କୁ ଭୋଜି କରିବା ବିଷୟରେ କହୁଥିଲି ମୁଁ କହୁଥିଲିକି ଆପଣଙ୍କୁ ପଚାରିବା ପାଇଁ। କିନ୍ତୁ ଆପଣ ମନା କରିଥିଲେ ଆପଣଙ୍କର କିଛି ଅସୁବିଧା ଥିବାରୁ ଆପଣ ମନା କରିଥିଲେ। ଆପଣଙ୍କର ଯେବେ ସୁବିଧା ହବ ଆପଣ କୁହନ୍ତୁ ଆମେ ମିଶିକି କରିଦେବା। ମୋର ଯେହେତୁ ଆଗକୁ ଜନ୍ମ ଦିନଟା ଆସୁଛି ସେଥିପାଇଁ ମୁଁ ଭାବୁଥିଲି ଭୋଜିରେ କରିଥାନ୍ତେ ବୋଲି।
ହଁ ହଁ ଆପଣଙ୍କ ଜନ୍ମଦିନ ମଧ୍ୟରେ କଥା ଶୁଣି ମୋତେ ଭାରି ଖୁସି ଲାଗିଲା ଆପଣ ଜନ୍ମଦିନର ତାରିଖଟି କହିପାରିବେ କି?
ମୋର ଜନ୍ମଦିନ ତାରିଖ ହଉଛି କୋଡିଏ ତାରିଖ ଏଇ ମାସ କୋଡ଼ିଏ ତାରଖ ରେ ଅଛି। ଆପଣ ଆପଣ ଆସିବେ?
ହଁ ମୁଁ ଭୁବନେଶ୍ଵର ସେଇ ସମୟରେ ପହଞ୍ଚି ଯାଇଥିବି ମୋର ବି ମଧ୍ୟ ଏଇ ମାସରେ ଅଛି। ପ୍ରୀତମ ବାବୁଙ୍କର ମଧ୍ୟ ଏଇ ମାସରେ ଅଛି ଆପଣ ଜାଣିଥିବେ ବୋଧହୁଏ?
ଆଜ୍ଞା ଆପଣଙ୍କର ଏଇ ମାସରେ ଅଛି ତାହେଲେ ବହୁତ ଭଲ ହୁଅନ୍ତା ଆମେ ଆସୁନାହାନ୍ତି ତିନି ଜଣ ମିଶିକି କିଛି ଗୋଟେ କରିଦିଅନ୍ତୁ। ଭଲ ଖାଇବା ପିଇବା କି ନ ହେଲେ କୋଉ ଭଲ ହୋଟେଲ କୁ ଯାଇକି ଟିକେ ଖାଇଦିଅନ୍ତେ।
ହଁ ହଉ ଦେଖିବା ମୁଁ ତ ଆଗାମୀ ଦଶ ଦିନ ମଧ୍ୟରେ ଯିବି ତ ସେଇ ଦଶ ଦିନ ପରେ ଗଲା ପରେ ଆପଣଙ୍କ ସହିତ କଥା ହଇଯିବି। ଆପଣ ଯଦି କିଛି ହେଲା ଆମେ ଯିବା କୌଣସି ଏକ ହୋଟେଲ କୁ ଖାଇବା ପିଇବା। କଣ କହୁଛନ୍ତି?
ଆଜ୍ଞା ଆପଣ ନିଶ୍ଚୟ ନିଶ୍ଚୟ ଆପଣ ଆସନ୍ତୁ। ଆପଣ ଆସିଲେ ସିନା ଆମେ କଣ କରିବା ଆପଣ କେଉଁଠି ଅଛନ୍ତି ଏବେ?
ମୁଁ ଏ ଗ୍ରାମକୁ ଟିକେ ଆସିଛି ଯେହେତୁ ଆପଣ ଜାଣିଛନ୍ତି ବର୍ଷା ଦିନ ତ ଚାଷ କାମ ବି ମଧ୍ୟ ଟିକେ ଚାଲିବ ତ ସେଇ ସେଥିପାଇଁ ଆସିଛି।
ଏଇଟା ବହୁତ ଭଲ କଥା ବହୁତ କମ୍ ଲୋକ ଏଇଭଳିଆ କାମ କରନ୍ତି ଚାଷ କାମ କରିବା ବି ବହୁତ ଭଲ କଥା।
ହଁ ହଁ ତା ଫଳରେ ତ ଆମ
କହୁ ନାହାନ୍ତି।
କ
ଆପଣଙ୍କ ଭଏସ୍ ଆସିଲା ନାହିଁ।
ହଁ ମୁଁ ବା କହିଲି ହଁ ହଁ ମୁଁ କହୁଚି ଶୁଣନ୍ତୁ। ଶୁଣନ୍ତୁ ମୁଁ କହିଲି ଯେ ଆମେ ଯଦି ଚାଷ ନ କରିବୁ ତେବେ ଆମକୁ ଖାଇବାକୁ କିଏ ଦେବ।
ଆଜ୍ଞା। ଆପଣ ହିଁ ତ କହିବାକୁ ଗଲେ ଦେଶକୁ ଚଳଉଛନ୍ତି। କାରଣ ଯଦି ଖାଇବା ନ ମିଳିବ ତାହେଲେ ଦେଶରେ କିଏ କଣ ବା କରିପାରିବ।
ହଁ ତା ବି ଠିକ କଥା ତା ବି ଠିକ୍ କଥା ଆଉ ଆଜି ସନ୍ଧ୍ୟା ସମୟରେ କୁଆଡେ ଯିବେ ନା ଆ ଆପଣ ତ ପ୍ରତିଦିନ କୁଆଡେ ନାହିଁ କୁଆଡେ ଯାଆନ୍ତି ବୁଲିବାକୁ।
ନା ବର୍ତ୍ତମାନ ମୁଁ ଟିକେ ବଦଳି ଯାଇଛି ମୁଁ ସନ୍ଧ୍ୟା ସମୟରେ ଆଉ କୁଆଡେ ଯାଉ ନାହିଁ। ମୁଁ ଏବେ ଘର କାମ ରେ ଲିପ୍ତ ଅଛି। ତ ଘର କାମ ସରିଲା ପରେ ମୁଁ ଏଇ ବନ୍ଧୁଙ୍କ ଘରକୁ ଆସୁଛି। ମୁଁ କିଛି ସମୟ ବସିକି ତାଙ୍କ ପାଖରେ ମୁଁ ପଳଉଛି।
ହଉ ତାହା ବି ଠିକ କଥା, ଆପଣ ବାହାର ଜିନିଷ ଏତେ ମନଧ୍ୟାନ ଦିଅନ୍ତୁନି। ଆଉ ଆ କଣ କଣ ବ୍ୟାୟାମ କରିବାକୁ ଯାଉଥିଲେ ଆଉ ଯାଉନାହାନ୍ତି କି?
ଆଜ୍ଞା ମୁଁ ଏବେ ବ୍ୟାୟାମ କରିବା ପାଇଁ ସଖାଳେ ହିଁ ଯାଉଛି। ସଖାଳେ ସ ସାତଟାରେ ଉଠିକି ମୁଁ ବ୍ୟାୟାମ କରିବାକୁ ଯାଉଚି। ମୋ ମାମାଙ୍କୁ ନେଇକି ବିଦ୍ୟାଳୟରେ ଛାଡୁଛି। ମାମାକୁ ବିଦ୍ୟାଳୟରେ କାମ କରୁଛନ୍ତି ତ ସେଠି ନେଇକି ବିଦ୍ୟାଳୟରେ ତାଙ୍କୁ ଛାଡୁଚି। ମାମା ସେ ଠି ପାଠ ପଢଉଛନ୍ତି। ସେଠି ତାଙ୍କୁ ଛାଡିଲା ପରେ ଆସିକି ମୋ ଭାଇଙ୍କ କାମ କରୁଛି। ଭାଇଙ୍କ କାମ କଲା ପରେ ମୁଁ ଯାଉଛି। ମୋ ନିତ୍ୟକର୍ମ ସାରିକି ମୁଁ ନିଜ କାମ କରୁଚି ଆଉ।
ହଁ ହଁ ତା ବି ଠିକ କଥା ଆପଣ ସକାଳୁ ସକାଳୁ ସବୁ କାମ ସାରି ଦଉଛନ୍ତି। ଆଉ ଦିନ ସାରା ଆପଣ ଅନ୍ୟାନ୍ୟ କାମରେ ବ୍ୟସ୍ତ ରହିଯାଉଛନ୍ତି। ଆପଣଙ୍କ ଦିନଟି ଭଲ ଯାଉଛି ବୋଧ ହୁଏ ସେଥିପାଇଁ ଆଉ।
ନା ଆଜ୍ଞା ଦିନ ଯାକ ଭଲ କେମିତି ଯାଉଛି। ଏଠାରେ ତ କିଛି ସମସ୍ୟା ରହୁ ଚି ସେ ସମସ୍ୟାର ସମାଧାନ କରିବା ପାଇଁ ଏ ଦିନ ପଳଉଛି ସେ କଥା ଭାବି ଭାବି।
ହଁ ହଁ ଆଉ ଆପଣ ଯାଉନା ଆଉ ଆପଣ ଯାଉନାହାନ୍ତି କି ଆପଣଙ୍କ କଲେଜ୍ କୁ?
ନା ଆଜ୍ଞା ଏବେ ଆମର କଲେଜ୍ ବନ୍ଦ ଅଛି। ଆମର ଜୁଲାଇ ଆଠ ତାରିଖ ଦିନ ଆମ କଲେଜ୍ ଖୋଲୁଛି। କିନ୍ତୁ ମୁଁ ଏବେ ଟିକେ ସମସ୍ୟା ଯୋଗୁ କଲେଜ୍ ବି କିଛି ଡେରିରେ ଯିବି। ତ ସେଥିପାଇଁ ମୁଁ ଏବେ ଟିକେ କଲେଜ୍ ବନ୍ଦ ଅଛି। ତ କଲେଜ୍ ଯାଉ ହିଁ ନାହିଁ।
ଓ ହଉ ଠିକ ଅଛି ଆପଣ ଯେତେବେଳେ ସୁବିଧା ହେବ ଆପଣ ଯିବେ। ଏଥିରେ ତ କିଛି ବାଧ୍ୟ ନାହିଁ, ଯେହେତୁ ଆପଣଙ୍କର ତ ଶେଷ ବର୍ଷ।
ଆଜ୍ଞା ଆମର ଶେଷ ବର୍ଷ ଅଛି ବୋଲି ତ ଅନେକ ସମ ଶେଷ ବର୍ଷରେ ଆମର ଦେଖୁନାହାନ୍ତି ଅନେକ ସମସ୍ୟା ଛନ୍ତି ସେଇ ସମସ୍ୟାକୁୁ ସମାଧାନ ନ କଲା ପର୍ଯ୍ୟନ୍ତ ଆମେ ଯାଇପାରିବୁ ନାହିଁ ନା। ତ ସେଥିପାଇଁ ମୁଁ ଟିକେ କାମର ଲାଗି ଯାଇଛି। ମୋର କିଛିଟା ଅନ୍ୟାନ୍ୟ ଅ, ମଖି ମାନେ ଘର କାମରେ ସାହାଯ୍ୟ କରୁଚି। ସବୁ ଜିନିଷ ସାହାଯ୍ୟ କଲା ପରେ ହିଁ ମିଳୁଚି। ଆମେ ତ ଏବେ କୁ-କିଛି କିଛି ଚାକିରି କରି ହିଁ ନାହୁଁ। ତ ଆମେ ଘରକୁ ତ କିଛି ଦେଇପାରିବୁନି। ତା ଅପେକ୍ଷା ମୁଁ ଟିକେ ବାପା ମାଆଙ୍କୁ ସାହାଯ୍ୟ କରିଦଉଚି। ଯେ କା ବାପା ମାଙ୍କୁ ଟିକେ ସାହାଯ୍ୟ କରିଦଉଛି ସେଇ ସମୟ ଭିତରେ ଆଉ।
ହଁ ହଁ ତା ବି ଠିକ୍ କଥା ଆପଣ ଘର ଲୋକଙ୍କୁ ସାହାଯ୍ୟ କରନ୍ତୁ। ଆଉ ଯାହା ଫଳରେ ଆ ଆପଣଙ୍କ ପାଠ ଖର୍ଚ୍ଚ ମଧ୍ୟ ଉଠିଯିବ। ଆଉ ବାହାରୁ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ଉଠି ପାରିବ। ଯାହା ଫଳରେ ଆପଣ ବି ମଧ୍ୟ ଖୁସି ଘର ଲୋକେ ବି ମଧ୍ୟ ଖୁସି ହୋଇପାରିବେ।
ଆଜ୍ଞା ସେଇ କାମ ହିଁ ତ ବର୍ତ୍ତମାନ ଚାଲିଛି। ଆଉ ଆପଣ କହିଲେନି ଆପଣ କଣ କରୁଛନ୍ତି? ଆପଣ କଣ କଣ ପଢୁଛନ୍ତି କଣ ନାହିଁ? ଆପଣ ତ କିଛି ଜଣେଇଲେ ନାହିଁ।
ହଁ ମୁଁ ତ ବର୍ତ୍ତମାନ ଯେଉଁ ଜାଗାକୁ ଯାଇଥିଲି ପା ପାଠ ପଢିବାକୁ ଟିକେ ଆର୍ଥିକ ପରିସ୍ଥିତି ତ ଆପଣ ଜାଣିଥିବେ ମୋ ଦେହ ଖରାପ ହୋଇଥିଲା ତ ସେଥିପ୍ରତି ମୁଁ ଆଉଥରେ ମେଡିକାଲ୍ ଟି ଭର୍ତ୍ତି ହୋଇଥିଲି। ତ ତାପରେ ସବୁ ପଇସା ଖର୍ଚ୍ଚ ହେଇଗଲା ତ ମୁଁ ସେଇଠାରୁ ନାମ ଉଠାଇ ଆଣିଲି ବର୍ତ୍ତମାନ ଘରେ ବସିଛି। ଗ୍ରାମକୁ ତ ପଳେଇ ଆସିଛି, ଆଉ କଣ କରିବି।
ଆପଣ ଆଉ ପଢିବେ ନାହିଁ କି ସେଇ ବିଦ୍ୟାଳୟରେ?
ନାଇଁ ନାଇଁ ଆଉ ପଢ଼ିବି ନାହିଁ ଟିକେ ଆର୍ଥିକ ପରିସ୍ଥିତି ଅସୁବିଧା ହୋଇଗଲା।
ଆପଣ ତାହେଲେ ଆ ନୂତନ ବର୍ଷ ଟ୍ରାଏ ନୂତନ ବର୍ଷ ବୋଧେ ପଢିବେ ଆପଣ ଲାଗୁଛି।
ହଁ ନୂତନ ବର୍ଷ ପଢିବି ନହେଲେ ଯାଇ କଣ ଦେଖିବି କଣ ଛୋଟ ମୋଟ କାର୍ଯ୍ୟ କିଛି ମିଳିବ ବୋଲି। କରିଦେବି ଆଉ କଣ କରିବି ଆଉ ଏକ ବର୍ଷ ତ ବର୍ବାଦ କରିହେବ ନାହିଁ।
ଆଜ୍ଞା ଏଇଟା ବହୁତ ଭଲ କଥା ଆପଣଙ୍କ କଥା ଶୁଣିକି ବହୁତ ଖୁସି ଲାଗିଲା ଯାହା ହୋଉ ଆପଣ ଏକ ବର୍ଷ ବର୍ବାଦ କରିବାକୁ ଚାହୁଁନାହାନ୍ତି। ଆପଣ କିଛି କାର୍ଯ୍ୟ କରିଦିଅନ୍ତୁ କୌଣସି କାର୍ଯ୍ୟ ଛୋଟ ନୁହଁ। ଯୋଉ କାର୍ଯ୍ୟ କରିବ ସେଇଟା ବହୁତ ଭଲ ରହିବ ତମ ନିଜ ପରିବାର ପାଇଁ ବହୁତ ଶ୍ ସାହାଯ୍ୟମୟ ରହିବ ତ ଆପଣ ଯେକୌଣସି କାମ ପାରୁଛନ୍ତି ସେ କୌଣସି କାମ କରି କରନ୍ତୁ।
ହଁ ହଁ ଠିକ କଥା ମୁଁ ଆପଣଙ୍କ କଥା ମାନିବି ଆଉ ମୁଁ ଆପଣଙ୍କୁ ଅନେକ କଥା ମଧ୍ୟ କହିବାକୁ ଚାହୁଁଥିଲି। ଯେହେତୁ ସମୟ ହେଇ ହେଇ ଆସୁଛି ଆଉ ପୁଣି ମୁଁ ଟିକେ ବ୍ୟସ୍ତ ଅଛି ବର୍ତ୍ତମାନ ଆଉ ମୁଁ ଅନ୍ୟ ଏକ କରିକି ମୁଁ ଘରକୁ ପ୍ରସ୍ଥାନ କରିବି। ଆପ ଆପଣ ପ୍ରୀତମ ବାବୁ ସହିତ କଥା ହେଇଯିବେ ନହେଲେ କଣ କହୁଛନ୍ତି?
ଆଜ୍ଞା ମୁଁ ଆଉ କିଛି ସମୟ ପରେ ଆପଣଙ୍କ ସହିତ କଥା ହେଇ ସରିଲା ପରେ ମୁଁ ଟିକେ ଖାଇବାକୁ ଯିବି ମୁଁ ଖାଇଲା ପରେ ପ୍ରୀତମ ବାବୁଙ୍କ ସହିତ କଥା ହେଇ ପାରିବି। ମୁଁ ତ୍ ପ୍ରୀତମ ବାବୁଙ୍କୁ ଫୋନ ବି କରିଥିଲି। ସିଏ କହିଲେ ଯେ ଆଉ ସିଏ କହିଲେ ଯେ ଆଉ କିଛି ସମୟ ପରେ ମୋତେ ଫୋନ୍ କରିବା ପାଇଁ
ଠିକ୍ ଅଛି ଠିକ୍ ଅଛି ଆ ମୁଁ ଯଉ ଆପଣଙ୍କ ସହିତ କଥା ହେଇଗଲା ପରେ ମୋର ଯେହେତୁ ସନ୍ଧ୍ୟା ସମୟ ହେଲାଣି ତ ଚାଷ କାମ ସାରିକି ଆମ ଘରକୁ ଯିବି ଘରକୁ ଗଲା ପରେ ଆପଣ ତ କାଲି ମୋ ସହିତ କଥା ହେଇପାରିବେ ମୁଁ କାଲି ଅଛି କଣ କହୁଛନ୍ତି?
ଆଜ୍ଞା ମୁଁ କାଲି ବି ମଧ୍ୟ ଫ୍ରି ଅଛି ଆପଣ ଯେବେ ଆପଣଙ୍କର କର୍ମରୁ ଟିକେ ସା ମାନେ କର୍ମରେ ଟିକେ ଫ୍ରି ହେବେ ସେବେ ମତେ ଆପଣ ଫୋନ କରିବେ କିଛି ଅସୁବିଧା ନାହିଁ। ଯଦି ଆପଣ କହୁଛନ୍ତି କାଲି କଥାହବା ତାହେଲେ ହଉ ଠିକ୍ ଅଛି ଆପଣ ମତେ କାଲି ଫୋନ କରନ୍ତୁ ଆପଣ ମୁଁ ଙ୍କ ସହିତ ମୁଁ ଆରାମସେ କଥା ହେଇପାରିବି।
ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଆପଣଙ୍କ କଥାରେ ରଖିକି ଆଜି ରାତିରେ ଯଦି ହେବେ ମୁଁ କହିବି ନହେଲେ ଆପଣଙ୍କ ସହିତ ମୁଁ କାଲି ମଧ୍ୟ କଥା ହେବି କିନ୍ତୁ ଆପଣଙ୍କୁ ମୁଁ ନିଶ୍ଚିନ୍ତ ଜଣେଇବି ଏଇ ବିଷୟରେ ଏବେ ମୁଁ ଟିକେ ପ୍ରସ୍ଥାନ କରିବା ସମୟ ହେଇଗଲାଣି ଆପଣ ମତେ ତ ଯାଆନ୍ତୁ ବନ୍ଧୁ ଘରୁ କିଛି କଥା ହେଇକି ଆପଣ ଘରକୁ ପ୍ରସ୍ଥାନ କରିବେ ନା କଣ କହୁଛନ୍ତି?
ହଁ ବନ୍ଧୁ ଘରୁ ମୋ ଭାଇଙ୍କର ଫୋନ ଆସିବ ମୋ ଭାଇ ମତେ କଲ୍ କରିବେ ମୋ ଭାଇଙ୍କର କଲ୍ କଲା ପରେ ମୁଁ ମୋ ବନ୍ଧୁଙ୍କ ଘରୁ ପ୍ରସ୍ଥାନ ନେବି ତାପରେ ମୋ ଭାଇଙ୍କୁ ଆଣିବାକୁ ଯିବି।
ତାହେଲେ ମୁଁ ବର୍ତ୍ତମାନରୁ ରହୁଛି ଠିକ ଅଛି?
ଆଜ୍ଞା ଆଜ୍ଞା ଧନ୍ୟବାଦ।
ହୋଉ।